ହା। ହ୍ୟାଲୋ ହଁ ବାନ୍ଧବୀ କଣ କରୁଛନ୍ତି?
ଏ ବସିଥିଲି ଏଇଠି ଆପଣଙ୍କୁ ଫୋନ୍ ଲଗେଇଲି ଦିଥର କଣ ଲାଗିଲା ନାହିଁ। ପୁଣି ଥରେ ନଗେଇଲି ମୁଁ କହିଲି ଦେଖିବା ନାଗିଲା ଆଉ। କଣ କ ଆପଣ କଣ କରୁଛନ୍ତି?
ନାଇଁ ଏଇଠି ରୁଟି କରିକି ଭଜା ଟା କେମିତିକା ବସେଇଛି।
ହୁଁ ହେ ନାଇଁ ମ ଏଇ ଯୋଉ ଗୋଟେ କ କଥା ପଚାରିବି କହିଲେ କି ମୋର ଛୋଟ ଯୋଉ ସାନ ଝିଅଟି। ତା ମୁଣ୍ଡରେ ଭାରି ଜୋରେ ଚୁ ଟି ଉପୁଡୁଛି ରୁପିଟା ହେଇଛି ଏ କେତେ କଣ କଲିରି କଣ କ କମୁୁନାଇଁ କେତେ ଔଷଧ ଫୋଷଧ କଣ ମାଇଲିରି କମୁନାହିଁ ଘରୋଇ ଉପଚାର କଣ ଜାଣିଛନ୍ତି ଟିକେ କହିଲ।
କଞ୍ଚା କ୍ଷୀର କଞ୍ଚା କ୍ଷୀରରେ ବା ଲେମ୍ବୁ ଚିପୁଡ଼ିକି ଏଁ ଲଗେଇକି ରଖିଥବ ଘଣ୍ଟେ ଖଣ୍ଡ ଅଧଘଣ୍ଟା ଘଣ୍ଟେ ରଖ ରଖିଦବ ଅଧା ଘଣ୍ଟା ଘଣ୍ଟା ପରେ ଟିକେ ସାମ୍ପୁ ଫାମ୍ପୁ ମୁଣ୍ଡ ସଫା କଲେ ଯୋଉ ଥରେ ଦି ଥର ଏମତି କଲେ। ଯୋଉ କମିଯିବ ରୁପି ଟା ଆଉ ଆଉ ଉଙ୍କୁଣି ପାଇଁ ଇଁ ଏ ଯୋଉ ଆମର ଲକ୍ଷ୍ମଣ ରେଖା ଖଡି ଆସୁନି।
ହଁ।
ସେ ଖଡିକିି ସବୁ ଚୁଟି କେମିତି ଶିରା ଶିରା କରିଦବ। ସିରା ସିରା କରିକି ସେ ଖଡି ମାରିକି ଟିକେ ରଖିଦବ ସେଠି। ଅଧଘଣ୍ଟେ ପନ୍ଦର ମିନିଟ୍ ଖଣ୍ଡେ ରଖିଦବ। ରଖିଦବ ତାପରେ ତ ଉଙ୍କୁଣି ଗୁଡା ସାଲୁ ବାଲୁ ହେଇକି ସବୁ ମରିବେ ଯୋଉ ତାପରେ ସେମିତି ଯୋଉ ମୁଣ୍ଡ ଧୋଇଦବ ଆଉ ଧୋଇଦେଲେ ସେ ଆସ୍ତେ ଆସ୍ତେ କମିବ ଆଉ।
ଆମ ଘର ପାଖରେ ଜଣଙ୍କ ତାର ସେମିତି ଉକୁଣି ହେଇଥିଲା ସିଏ କଣ କଲା ମେଞ୍ଚେଇ ଖଣ୍ଡେ ଯୋଉ ନିମ୍ବ ପତର ସେଇଆକୁ କଣ ଶିଳରେ ବା
ହଁ ଲିମ୍ବ ପତ୍ର ଲମ୍ବ ପ ଲିମ୍ବ ପତ୍ର ସହିତ ଆମର ଯୋଉ ଆଳତି କର୍ପୂର ନୁହେଁ ଲିମ୍ବ ପତ୍ରରେ ଟି ଆଳତି କର୍ପୂର ମିଶେଇଦବ ମିଶେଇ ଦେଇକି ଲଗେଇ କି କିଛି ସମୟ ରଖିକି ତାପରେ ମୁଣ୍ଡ ଧୋଇଦବ ଆଉ।
ନା ମୁଁ ମାରିଥିଲି ସେ ଯୋଉ ଉକୁଣି ବଡ-ବଡ ଯୋଉ ଡାଗରାରା ହେଇଥିଲା ସେ ଡଗରା ସବୁ ମରି ଥିଲା ସବାନୁ ମାରି ଥିଲା ପିଠିରେ ଦେଖିଲା ବେଳୁକୁ ପୁଣି ବାଲୁ-ବାଲୁ ହେଇଗଲେରେ ଉକୁଣୀ। କହିଲେ ମୁଁଣ୍ଡ ଧୋଇ କଣ ଖାଇ କମୁ ନାଇଁ ମୁ ଦେଖିଆ ପଚାରେ ହେଇ କହିଲ କ୍ଷୀରରେ ନେମ୍ବୁ ଚୁପୁଡ଼ି ଦେମି ଆଗେ ଭାବୁଚି ନେମ୍ବୁ ଟାକୁ ଆଗେ ତା ମୁଣ୍ଡରେ ଚୁପୁଡି ଦେମି ତାପରେ ଦେଖି ଖୀଆ ଘଷି ଘାସି ଦେଇକି ଧୋଇଦେମି ଯଦି ନ କମିଲେ ପୁଣି ସେଇ କ୍ଷୀର ଘସିମି ଆଉ। ଆଉ ତମର କଣ କରୁଚ ଏଇଖୁଣା ଖାଇବା ପିଇବା? ହାଲୋ।
ହଁ।
ହାଲୋ।
ସେ କ୍ଷୀର ବି ଏଇଟା ଗାଈ ଦିଟା ଆମର କଣ ଗୋଟେ ଗୋଡ଼ ହାଲୋ।
ହଁ।
ଏଟାର ଆମର ଗୋଡ଼ରେ ଗୋଟେ କାଚ ଫୁଟି ଯାଇଚି ମୋ।
ହଁ।
ହାଲୋ।
ନାମୋ ଆଜିକାଲି ଯୋଉ ଦେଖୁନା ଭଲକିନି ନହେଲେ ଆଜିକାଲି ଯୋଉ ଗାଈଙ୍କର ଫାଟୁଆ ହଉଚି ଯୋଉ ସେଇ ଫାଟୁଆ ହେଇଚିକି କଣ। କେଆଣି।
ଲିମ୍ବୁ
ହଁ।
ଗନ୍ଧ କର୍ପୂର ନେଉଆ ପତ୍ର ଗନ୍ଧ କର୍ପୂର ତାକୁ ସଫା କରିକି ଏଗରମ ପାଣିରେ ଟିକେ ଧୋଇକି ସେନେଉ ଦେଲାପରେ ଫେରେ ଖୋଲିକି ଧୋଇଦବ
ତାକୁ ଟିକେ ମାଡ଼ି ଦେଇକି
ରସିକିଆ ପତ୍ର ଫତ୍ର ସବୁ ତା ଦେହରେ ଦେଇକି କପଡ଼ାରେ ଭିଡ଼ି
ଗୋଟେ କପଡ଼ା ଫପଡ଼ା ଘୋଡେ଼ଇ ଦବ
ହୁଁ-ହୁଁ।
ଗୁରେଇ ଦେଲେ ସେଯୋଉ ବେଶି ଚାଟି ଦେଲେ ସେରାପା ବେଶୀ ଯୋଉ ଟିକି-ଟିକି ଯୋଉ ପୋକ ହୁଅନ୍ତିନି ତାଙ୍କ ଗୋଡ଼ରେ ହବ ସେଫୁଣି କଷ୍ଟରେ ଚାଲିପାରି ବନି ହେଇପାରିବନି ଗୋମାତାଟେ ଘରେ ପଇଲେ ମାନେ ଭାରି ଦୁଃଖ ଲାଗିବ ଖାଇପାରିବନି କଷ୍ଟ ଟାକୁ ଆମେ କଁ ନେଇପାରିବା ତା ପାଖରୁ
ହଁ।
ରହିବ
ସେଇ ପତ୍ରକୁ ନେଇକି ବାନ୍ଧି
ନା ଆଗେ ଟିକେ ସବୁ ଡାକିଦବ ସେ ଦେ
ହଁ।
ଯୋଇଲେ ଯାଉଛି ସେଇ ଘରେଇ ଉପକାର କରିବ କପୁର ଫପୁର ତାକୁ ଟିକେ ଭଲ ହେଇକି ନଗେଇଦବା ନଡ଼ିଆ ତେଲରେ ଦିଥି ତିନିଥର ଅବ ଗରମ ପାଣି
ଆଜି ପାନ ଆଜି ନେଇଥିଲି। ମନ୍ଦିର ମନ୍ଦିର ନଡିଆ ନେଇକିଟା ଚାଟା ବାଡେଇକି ଆଣିଲି ଥୋଇ।
ତାର ଜରି ବାନ୍ଧିଦେବ।
ନଡିଆ ହୁଁ
ହଁ
ବୋଲି ପିଠା ଆର
ଯିବୁ ନା ହଁ
ନା
ହ
ଆ କଣ କରିବ ଧଦ
ହଁ ଭାଇ ଏଇ ଯୋଉ କରିଚି ତାକୁ ଆଜି ପୁଡିକି ତେଲ ଟିକେ ରାନ୍ଧିଛି ହା ଆଉ ହଁ ଶୁଭୁନିକିରା ଝିଅ କୁ
ବାନ୍ଧବୀ ଆପଙ୍କୁ ଶୁଭୁଛି ନା
ହଁ ହଁ ମତେ ଠିକି ରେ ଶୁଭୁଛି। ଆଉ ଯୋଉ ଆମତ ହେଇ ନଡିଆ ତିନି ଚାରିଟା ହେଇଥିଲା ମନ୍ଦିରିକୁ ଝିଅକୁ କରିକି ଆଣିଥିଲା ତାକୁ କିଏ ଆଉ ହ୍ୟାଲୋ ହଁ ମତେ ଶୁଭୁଛି।
ହ୍ୟାଲୋ।
ହ୍ୟାଲୋ ହଁ ହଁ ମତେ ଶୁଭୁଛି। ମତେ ଶୁଭୁଛି
ହ୍ୟାଲୋ।
ହଁ ହଁ ଶୁଭୁଚୁ
ହ୍ୟାଲୋ। ହ୍ୟାଲୋ ବାନ୍ଧବି।
ହଁ ହଁ ମତେ ଶୁଭୁଛି ଶୁଭୁଛି ହଁ ହଁ ଶୁଭୁଛି ଶୁଭୁଛି
ଏଇ ଗ ମାତାଙ୍କ କଥା ଯୋଉ କହୁଥିଲ।
ହଁ ବା ସେଇୟଆକୁ ନଡିଆ ଦି ଚାରିଟା ଉଁ କ ହଁ ମୁଁ କଣ କହୁଥିଲି କି ନଡିଆ ରାନ୍ଧିଛି ଦି ତାହନ ନଡିଆ ତେଲ ରାନ୍ଧିଛି ହଁ ହ୍ୟାଲୋ।
ହଁ ମତେ ଶୁଭୁଛି ତମକୁ ଶୁଭୁନି କି? ହ୍ୟାଲୋ।
ଗୋମାତ ତାକୁ ଡାକି ଭୋର ଟିକେ ତମ ଗାଁ ରେ ଯୋଉ ରୁହନ୍ତି ଭୟସୀ ମାନେ ଡାକିକି ତାଙ୍କୁ ଟିକେ ଭଲ ହେଇକି ଆଗେ ଦେଖେଇବ। ହୁଁ। ଲଗେଇବ।
ହଁ ସେଇଆ କୁ ଗନ୍ଧ କର୍ପୁର ନଡ଼ିଆ ଟିକିଏ ରାନ୍ଧି ନଢ଼ିଆ ତେଲ। ରନ୍ଧା ନଡ଼ି ତେଲ କର୍ପୁର ମିଶେଇକି କାଲି ରମ ପାଣି କରିକି ଟିକେ ସଫା କର ଦବୁ। ସଫା କରିକି ସେଇ। ରନ୍ଧା ନଡିଆ ତେଲରେ କର୍ପୁ ସେଇଆକୁ ମମ୍ମ। ତାକୁ ମାରିବୁ କାଲି ଠାରୁ ଆଉ। ହାଲୋ। ହାଲୋ। ହାଲୋ। ହ ହାଲୋ। ହାଲୋ। ହୁଁ। ହାଲୋ। ହାଲୋ। ବାନ୍ଧବୀ ତମକୁ ଶୁଭୁଛି ତ। ହାଲୋ। ହାଲୋ। ଆଲ ହେଇ ହାଲୋ। ହାଲୋ। ହାଲୋ।
ଆ
ହାଲୋ।